ହ୍ୟାଲୋ।
ହଁ ମ୍ୟାଡାମ କଣ କରୁଚନି?
ହଁ ମୁଁ ଏମିତି ବସିଚି, ଆପଣ କଣ କରୁଛନ୍ତି?
ମୁଁ ବି ଏମତି ବସିଛି।
ଆଚ୍ଛା କୁହନ୍ତୁ।
ତ ଚାଲନ୍ତୁ ଆମେ ଆମ ଟପିକ୍ ଉପରକୁ ଯିବା
ହଁ।
ତ ଆଜିର ଟପିକ୍ ହଉଚି ଆମର ପରିବାର।
ହୁଁ।
ତ ଆପଣଙ୍କ ମତରେ ପରିବାରର ପରିବାର କଣ ଏବଂ ପରିବାରର ଆବଶ୍ୟକତା ଗୋଟେ ବେକ୍ତି ପାଇଁ କଣ?
ଦେଖ ପରିବାର ହେଉଚି କ ଦେଖିବାକୁ ଗଲେ ମାନେ ଘରର ସମସ୍ତ ସଦସ୍ୟକୁ ନେଇକିରି ମାନେ ଗୋଟେ ପରିବାର ଗଠିତ ହେଇ ଚି ତ ପରିବାର କହିବାକୁ ଗଲେ ପରିବାର ଆମର ଦି ପ୍ରକାରର ପରିବାର ଅଛି। ହେଲା। ଗୋଟେ ମାନେ ଗୋଟେ ଜଏଣ୍ଟ୍ ଫ୍ୟାମିଲି ଆଉ ଗୋଟେ ଆମ ତ ମାନେ ଗୁଡେ ମାନେ ସମସ୍ତେ ମିଶିଥିବା ପ ପରିବାର ଆଉ ଗୋଟେ ଏକାକି ହେଲା। ତ କହିବାକୁ ଗଲେ ପରିବାର ଆପଣ ପଚାରିଲେ ପରିବାର କଣ।
ହୁଁ।
ତ ଆମେ ଯେମିତି ମାନେ ଏ ରହୁଚେ ମାନେ ପରିବାରର ସମସ୍ତ ସଦସ୍ୟକୁ ନେଇ ମାନେ ଗୋଟେ ଗୋଟେ ଫ୍ୟାମିଲି ମେମ୍ବର୍ସ ଯେମିତିକି ବାବା ମାମା ଆ ଭାଇ, ଭଉଣୀ ଏମାନଙ୍କୁ ନେଇକିରି ଗୋଟେ ପରିବାର ଗଠିତ ହଉ ଚି ଠିକ୍ ସେଇପରି ମାନେ ଦେଖନ୍ତୁ ମୁଁ କହୁଛି ମାନେ ଗୋଟେ ଫ୍ୟାମିଲିରେ ଯଦି ବାପା, ମା ଭାଇ, ଭଉଣୀ ଏତିକି ଦୁହନ୍ତି ତ ତାକୁ ଗୋଟେ ଛୋଟ ପରିବାର କୁହାଯାଏ। ହେଲା। ଆଉ ଯଦି ଗୁଟେ ଆଉ ଗୋଟେ ଫ୍ୟାମିଲିରେ ଆଉ ଗୋଟେ ପରିବା ରେ ରହୁଛନ୍ତି ବାପା, ମା, ଭାଇ, ଭଉଣୀ, ଜେଜେବାପା ଜେଜେ ମା। ଆଉ ଦାଦା, ଖୁଡ଼ି, ବଡ଼ ବାପା, ବଡ଼ ମା ଆଉ ତାଙ୍କ ପିଲାମାନେ। ଏମାନଙ୍କୁ ନେଇକିରି ଆମର ମାନେ ଗୋଟେ ବଡ ପରିବାର ଗଠିତ। ତ ଆଜିକା ଡେଟ୍ ରେ ଦେଖିବାକୁ ଗଲେ ଆମର ଏଇଠି ମାନେ ବଡ ପରିବାର ମାନେ କଉ ମାନେ ଆଖପାଖରେ ମାନେ ଗୋଟେ ଦିଟା ଏମିତି ଦେଖିବାକୁ ମିଳେ। ଆଉ ବାକି ଯେତିକି ଆମର ମାନେ ଛୋଟ ପରିବାର। ତ ଜଣ୍ଟେ ଫାମିଲ୍ ଏ ଜଏଣ୍ଟ୍ ଫାମିଲି କଣ? ନା ଜଏଣ୍ଟ୍ ଫ୍ୟାମିଲ୍ ରେ ଦେଖ ସମସ୍ତଙ୍କର ଯଦି ବଣ୍ଡିଙ୍ଗ୍ ଭଲ ଥିବ ତାହେଲେ ଫେମିଲ୍ ଟା ଆମର ଭଲ ଚାଲିବ ମାନେ ଘରର ମୁ ମୁରବି ଯିଏ ଥିବେ ସେଇ ଯଦି ଠିକ୍ ଥିବେ ତାହେଲେ ଆମର ପରିବାର ମାନେ ଭଲ ଚାଲିବ ଯେମିତିକି ଦେ ଖ ଗାଁ ଗହଳିରେ ଅନେକ ମାନେ ଆମର ଜଏଣ୍ଟ୍ ପରିବାର ଦେଖିବାକୁ ମିଳେ ତ ଆ ଜିକା ଡେଟ୍ ରେ ସେମିତିକା ପରିବାର ନାହିଁ ଆଉ ଏକକ ପରିବାର ଦେଖନ୍ତୁ ମାନେ ଗାଁ ଗହଳିରେ ଏବେ ପୁରା ଭର୍ପୁର୍ ଅଛନ୍ତି ବାହାରେ ବି ସବୁ ଏକକ ପରିବାର ହିଁ ଅଛନ୍ତି। ମାନେ ଅଧିକ ମାନେ ପରିବାର ନାହାନ୍ତି। ତ ଫେମିଲି ଆମ ଦି ପ୍ରକାର। ତ ଆପଣଙ୍କୁ କଉ ପରିବାର ଭଲ୍ ଲାଗେ?
ହୁଁ ମତେ ମତେ ସବୁବେଳେ ମାନେ ବଡ ଫ୍ୟାମିଲି ଯୌଥ ପରିବାର ବେଶୀ ପସନ୍ଦ୍ ତ ଏଇ ଯୌଥ ପରିବାର ଭଲ୍ ଲାଗିବାର ବହୁତ୍ କାରଣ ଅଛି। ପ୍ରଥ ମ ହେଲା ଯୌଥ ପରିବାରରେ ସମସ୍ତେ ମିଳିମିଶି ରହିବେ। ମାନେ ଘର ହଁ, ମାନେ ଘରେ ସମସ୍ତେ-ସମସ୍ତେ ମାନେ ବାପା, ମା, ଦାଦା ଖୁଡି, ଜେଜେଆପା, ଜେଜେମା, ଦାଦା ଖୁଡିଙ୍କ ପିଲାପିଲି ତ ସମସ୍ତେ ମିଳିମିଶି ରହିବେ। ତ ଘରଟା ପୁରିଲା-ପୁୁରିଲା ଲାଗିବ।
ହଁ।
ଘରେ ମାନେ ଘରେ ରହିଲେ ଲାଗିବନି କି କୌଣସି କଥାର ଅଭାବ ମାନେ ଅଭାବ ସେଟା ଲାଗିବନି। ତ ବାକି ରହିଲା ତାପରେ ଯଦି ବି ଆମର କୌଣସି ଅସୁବିଧା ହଉଚି ତ ଜଏଣ୍ଟ ଫ୍ୟାମିଲି ଯଦି ଥିବ ତ କାହାର ଜଣଙ୍କର ଅସୁବିଧା ହେଲେ ସେଠି ସପୋର୍ଟ କରିବା ପାଇଁ ପୁରା ଫାମିଲି ପୁରା ପରିବାର ଠିଆ ହେଇଥିବ, ତ ଏଇ କ୍ଷେତ୍ରରେ ତ ଅସୁବିଧା ପଡିଲେ ଆ ମାନେ ଯୌଥ ଫ୍ୟାମିଲିର ମାନେ ପରିବାର ବହୁତ୍ ଆବଶ୍ୟକତା ପଡିଥାଏ। ବାକି ଏଥିପାଇଁ ମତେ ଯୌଥ ଫ୍ୟା ମାନେ ଯୌଥ ପରିବାର ବେଶୀ ଭଲ୍ ଲାଗେ। ତା ଛଡା ଏମିତିରେ ଦେଖିବାକୁ ଗଲେ ପରିବାର ପରିବାର ପରିବାର ମାନେ କାହାକୁ କୁହାଯାଏ? ବେସିକାଲି ମାନେ ନର୍ମାଲି ଦେଖିବାକୁ ଗଲେ ପରିବାର ଆମ ବାପା, ମା, ଭାଇ, ଭଉଣୀକୁ ନେଇ ପରିବାର ଗଠନ ତ ପରିବାରରେ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି ଆମର ବାପା। ଯିଏ ଆମକୁ ଖାଦ୍ୟ ମାନେ ଖାଇବା ଖାଇବାକୁ ମାନେ ବାବାଙ୍କ କାର୍ଯ୍ୟ ଯୋଗୁ ବାବା କିଛି କର୍ମ କରିବା ଯୋଗୁ ଆମକୁ କିଛି ଖାଦ୍ୟ ଆଣିକି ଦଉଚନ୍ତି, ଯାହା ଦ୍ୱାରା ଆମେ ଜୀବନ ଧାରଣ କରୁଚୁ। ତ ଫାଷ୍ଟ ହେଲା ବାବା, ତ ମା-ମା ଯିଏ ଆମର ପ୍ର ଥମ ଗୁରୁ ଯିଏ ଆମକୁ ପାଠ ପଢିବା ପାଇଁ ଶିକ୍ଷା ଦେଇଥାଏ। କାହା ସହିତ କେମିତି ବ୍ୟବହାର କରିବା ସେଇ ଶିକ୍ଷା ଦେଇଥାଏ। ବାକି ସମସ୍ତଙ୍କୁ ସମ୍ମାନ ଦେବା ସହିତ ଆମର ଖାଇବା ପିଇବା ଆମର ପଢିବାର ଯତ୍ନ ମା ନେଇଥାଏ, ତ ଆମର ସମସ୍ତେ କୁହନ୍ତି ନିଜେ ବି ଅନୁଭବ କରିଚି ଆମର ପ୍ରଥମ ଗୁରୁ ହଉଚି ଆମର ମା। ତ ବାପା ଆମକୁ ମାନେ ବାପା କର୍ମ କରି ମାନେ ବାହାରେ କାମ କରି ପରିଶ୍ରମ କରି ଖାଦ୍ୟ ଯୋଗାଇଲା ବେଳେ ମା ତାକୁ ପସ୍ତୁତ କରେ, ମା ବାପା ତା ପଇସା ଆଣି ମାକୁ ଦିଅନ୍ତି ତ ମା ବାହାରୁ ଖାଦ୍ୟ ଆଣି ତାକୁ ପ୍ରସ୍ତୁତ କରି ଗୋଟେ ଶିଶୁକୁ ଦେଇଥାଏ। ତ ପ୍ରଥମଦଃ ଗୋଟେ ଶିଶୁକୁ ବଞ୍ଚିବା ପାଇଁ ଗୋ ଗୋଟେ ମଣିଷ କୁ ବଞ୍ଚିବା ପାଇଁ ଆଉ ଗୋଟେ ଶିଶୁ କଥା ସେ ଶିଶୁକୁ ବଞ୍ଚିବା ପାଇଁ ତା ବାପା ମା ର ଆବଶ୍ୟକତା ଏତିକି ପଡୁଚି, ବାକି ଶିଶୁ ଯେତେବେଳେ ବଡ ହୁଏ ତ ତାର ପାଠ ପଢିବା ପାଇଁ ବାପା କେତେ ପରିଶ୍ରମ କରନ୍ତି। ଏବେକା ଡେଟ୍ ରେ ଗୋଟେ ପିଲାକୁ ପାଠ ପଢେଇବା ଆ ଗୋଟିଏ ପିଲାକୁ ପାଠ ପଢେଇବା ବହୁତ୍ କଷ୍ଟକର ହେଇଯାଉଚି, ତ ଆଘ-ଆଘ ବହୁତ୍ ପିଲା ଥିଲେ। ଆ ତ ସେତେ ପଇସା ଦରକାର୍ ହଉଥିଲା କିନ୍ତୁ ଏବେଠୁ ବହୁତ୍ କମ୍ ତ ଆରାମସେ ଲୋ
ପିଲାବେଳେ ବି ଅଧିକ ଖର୍ଚ୍ଚ।
ଆଘ ପାଞ୍ଚଟା ପିଲାକୁ ଯେତିକି ଲାଗୁନଥିଲା ଏବେ ଗୋଟେ ପିଲାକୁ ସେତିକି ପଇସା ଖର୍ଚ୍ଚ ହଉଛି ତ ଏବେ ପାଠ ପଢେଇବା ବି ବହୁତ୍ କଷ୍ଟ ହେଇଗଲାଣି ବାପା ମାଙ୍କ ପାଇଁ। ତ ବା ପିଲାକୁ ପାଠ ପଢେଇବା ପାଇଁ ବାପା ଆ ଆଗ ଛୋଟ ଯେତେବେଳେ ପିଲା ଥାଏ କମ୍ ପରିଶ୍ରମ କରନ୍ତି ଯେତ ଯେତେବେଳେ ପିଲା ବଡ଼ ହେଇଯାଏ ବାପା ତା ଠୁ ଅଧିକ ପରିଶ୍ରମ କରନ୍ତି ଯେହେତୁ ପିଲାର ବୟସ ବଢିବା ସହିତ ପିଲାର ଶ୍ରେଣୀ ମାନେ ପାଠ ପଢ଼ା ବଢୁଛି ତା ସହିତ ପଇସା ମଧ୍ୟ ବଢୁଛି। ତ ଆମର ଜନ୍ମରୁୁ ପାଠ ପଢି ବଡ ମଣିଷ ହେବା ପର୍ଯ୍ୟନ୍ତ ବାପା ମାଙ୍କର ଜ ମାନେ ଆବଶ୍ୟକତା ରହିଛି ତ ଗୋଟେ ପିଲାର ଯଦି ପରିବାର ନଥିବ ମେନ୍ ବାପା ମା ବାପା ମା ଯଦି ନଥିବ ସେ ପିଲା ଖାଇବ କେମିତି ରହିବ କେମିତି ବାକି ପାଠ ତ ଦୂର କଥା ସେ ପିଲା ଖାଇବାକୁ ବି ପାଇବନି। ବାକି ଯୋଉମାନେ ରୋଡ ସାଇଡ଼ରେ ବସିକି ଯୋଉମାନଙ୍କର ଅନାଥ ତ ସେମାନେ ଅବା ଗୋଟେ ଦିନରେ କେତେ ଭିକ ମାଗୁଛନ୍ତି ଅବା କେତେ କଣ ଖାଉଛନ୍ତି। ଯାହା ଫଳରେ ବହୁତ୍ କମ ଦିନରେ ମୃତ୍ୟୁବରଣ କରୁଛନ୍ତି ତ ଅ ଏମିତି ହେଇଥିଲେ ସାଧାରଣତଃ ଆମ ଦେହ ଧାରଣ ପାଇଁ ମାନେ ଜୀବନ ଜିଇବା ପାଇଁ ଆମ ପରିବାର ବହୁତ୍ ଜରୁରୀ ତା ସହିତ ମାନେ ଆମର ଜରୁରୀ ଅତି ଆବଶ୍ୟକ ଜିନିଷ ଖାଦ୍ୟ, ବସ୍ତ୍ର, ବାସ ଗୃହ ପାଇଁ ପରିବାର ବହୁତ୍ ଆବଶ୍ୟକ ମାନେ କେ କହିଲା ପରିକା ତମେ ଖାଅ ନା ଖାଅ ଯଦି ତମ ମୁଣ୍ଡ ତଳେ ଛାତ ଅଛି ତମେ ପାଣି ଟୋପାଟେ ପିଇକି ବି ତମ ଘରେ ରହିପାରିବ। ବାକି ଯଦି ତମ ଘର ନାହିଁ ତ ରହିବା ବହୁତ୍ ଅସୁବିଧା ହୋଇଥାଏ। ତ ଏଇ ସବୁ କ୍ଷେତ୍ରରେ ଆମ ପରିବାର ବହୁତ୍ ସାହାଯ୍ୟ କରିଥାଏ ବାକି ଆପଣଙ୍କର କେମିତିକା ପରିବାର?
ହଁ। କଣ କହିଲେ?
ଆପଣର କେମିତିକା ପରିବାର ମାନେ ଛୋଟ?
ଆମର ଛୋଟ ପରିବାର ଛୋଟ ପରିବାର।
ତ ପରିବାରରେ କିଏ କିଏ ଅଛନ୍ତି?
ବାବା ମାମା ଭାଇ ଆଉ ମୁଁ ମୋର ଗୋଟେ ଭଉଣୀ ମ୍ୟାରେଜ କରିଦେଇଛି। ବାସ୍ ଆମେ ଚାରିଜଣ ହିଁ।
ଆଚ୍ଛା।
ଆପଣଙ୍କ
ହୁଁ ଆମର ପରିବାରରେ ଆମେ ବାପା ମା ଅ ତିନି ଭଉଣୀ ଯେହେତୁ ବଡ ଭଉଣୀ ବାହାହେଇ ଯାଇଛନ୍ତି ମଝା ଭଉଣୀ ବି ବାହାହେଇ ଯାଇଛନ୍ତି। ଏବେ ପାଇଁ ଘରେ ବାପା ମୁଁ ରହୁଛିୁ ବାକି ବଡ ଭଉଣୀ ଖଲିକୋଟ ରେ ବାହାଇଛନ୍ତି ବଡ ଭଉଣୀର ଗୋଟେ ପୁଅ ଗୋଟେ ଝିଅ ତାଙ୍କ ଶାଶୁ ଶଶୁର ଭାଇନା ଦିଅର ଅଛନ୍ତି। ତାଙ୍କର ବି ବଡ ଫ୍ୟାମିଲି ମାନେ ଜଏଣ୍ଟ ଫ୍ୟାମିଲି ରହୁଚନ୍ତି ଏବେ ଯାଏଁ। ଆଉ ଆମ ମଝିଆ ଭଉଣୀଙ୍କର ବି। ଜଏଣ୍ଟ ଫାମିଲି ତାଙ୍କ ଫ୍ୟାମିଲିରେ ବାପା ମା ମାନେ ଶାଶୁ ଶଶୁର। ଆ ବାଏ ଦାଦା ଶଶୁର। ଖୁଢୀ ଶାଶୁ ବଡମା ଶଶୁର ବଡ ମା। ଆ ଶାଶୁ ତା ସହିତ ସବୁ ଭାଇ ମାନେ ଦେଢ ଶଶୁର ଦିଅର ଆଉ ଯା ସାନ ଯା ବଡ ଯା ତା ସହିତ ଦିଦିର ଗୋଟେ। ପୁଅ ଗୋଟେ ଝିଅ। ତ ତାଙ୍କ ଯା ମାନେ ଯା ଦେଢଶୁର ମାନଙ୍କର ପୁଅ ଝିଅ। ଏମିତି ବହୁତ ବଡ ଫ୍ୟାମିଲି ସେମାନଙ୍କର ଗୋଟେ ରୋଷେଇ ଶାଳେ ଗୋଟେ। ସ୍ଥାନରେ ରୋଷେଇ ହୁଏ। ସାରା ପରିବାର ସେଇ ଘରେ ଖାଆନ୍ତି ତ ଯେବେବି ତାଙ୍କ ଘରକୁ ଯାଏ ବହୁତ୍ ଖୁସି ଲାଗେ। କାରଣ ଏମିତି ଜଏଣ୍ଟ ଫାମିଲି ବହୁତ କମ ଜାଗାରେ ଦେଖିବାକୁ ମିଳେ। ଜଏଣ୍ଟ୍ ଫ୍ୟାମିଲି ସେତେବେଳେ ଯାଇଏଁ ରହେ ଯେତେବେଳେ ଜଣେ ଅନ୍ୟ ଜଣଙ୍କୁ ପ୍ର କି ସମ୍ମାନ କରୁଥୁବେ ଏବଂ କ୍ୟାୟାର୍ କରୁଥୁବେ। ତ ଏତିକି ମାନେ ଦେଖିକି ଖୁସି ଲାଗେ କିି ସେମାନଙ୍କ ଭିତରେ ଏତେ ଭଲ ପାଇବା ଥିବା ଯୋଗୁଁ ସେମାନେ ଆଜି ପର୍ଯ୍ୟନ୍ତ କାରଣ ଏବେର ଜେନେରେସନରେ ଆମେ ବହୁତ୍ କମ୍ ଜାଗାରେ ଜଏଣ୍ଟ୍ ଫାମିଲି ଦେଖିବାକୁ ମିଳେ କାରଣ। ଏ ଆଜି ବାହାହଉ ହଉ କାଲି ମାନେ ଅ ସେପାରେଟ୍ ହେଇ ଯାଉଛନ୍ତି ସମସ୍ତେ। ତ ଆଜି ଯାଏଁ ସେମାନେ ଏକାଠି ଅଛନ୍ତି। ଯେହେତୁ ମୋ ଦିଦି ହର ତ ମୁଁ କେବେ କେବେ ଯାଏ। ତ ଗଲେ ସେଠି ବହୁତ ଖୁସି ମିଳେ ସମସ୍ତେ ମିଳିମିଶି ରୁହନ୍ତି। ଅଁ ସବୁ ଜିନିଷରେ ସେୟାର କରନ୍ତି ପିଲା ଅଧିକ ଗହଳି ଅଧିକ ହୁଏ। ଝଗଡା ଲାଗନ୍ତି ତଥାପି ବେଶୀ ଭଲ ଲାଗେ। ତ ପରିବାରର ମହତ୍ୱ ସବୁଦିନ ପାଇଁ ରହିଥାଏ। ରହିଚି ରହିଥିବ ତ ଆମର ଟାଇମ୍ ହେଇଗଲାଣି ମୁଁ ରଖୁଛି।